ହଁ କଣ କରୁଚ
କଣ କରିବି ବସିଛି ଆଉ
କଣ ଖାଇଥିଲ?
ଭାଜଲି ଭାତ ଡାଲି ସୟାବି ତରକାରୀ।
ତମେ କଣ ଆଇଥିଲ
ମୁଁ ଖାଇଥିଲି ଭାତ ଆଉ ଆଉ ଖାଇଦେଲି ଆଳୁ ଭର୍ତା ଆଉ ଡାଲି।
ଆଉ ତମ ଦେହ ଭଲ ନା?
ହଁ ତମ ଦେହ?
ହଁ ଭଲ।
ଆଉ ରଜ ରେ କୁଆଡ଼େ ଯାଇଥିଲ ବୁଲିବା ପାଇଁ?
ରାଜରେ ଯାଇଥିଲି ତାପରେ ଆମ ଗାଁରେ ବୁଲିବା ପାଇଁ ଯାଇଥିଲି।
ଆଉ ଜାନଚ ଯୋଉ ରଜରେ ମାନେ ରଜ ର ମାନେ ପ୍ରଥମ ରଜକୁ କଣ କୁହାଯାଏ ଜାଣିଚ?
ନା ଜାଣିନି।
ପ୍ରଥମ ରଜ କୁ କୁହାଯାଏ ପହିଲି ରଜ ଆଉ ଦ୍ଵିତୀୟ ରଜ କୁହାଯାଏ କଣ କୁଆଯାଏ? ହଁ ରଜ ସଂକ୍ରାନ୍ତି ଆଉ ତୃତୀୟ ରଜ କୁ କୁଆଯାଏ ଆ ଭୂମି ଦହନ ବୋଧେ ବସୁ ଭୂମି ଦହନ ଆଉ ତାପର ତା ପର ଦିନ ବସୁମତୀ ସ୍ନାନ। ଜାଣିଚ ଆମର ଏବେ ଓଡିଶାର ବଡ ପର୍ବ ଆସୁଛି କଣ କଇଲ?
କଣ?
ରଥଯାତ୍ରା।
ହଁ ମୋର ମନେ ନଥିଲେ ଯାହା ହଉ ମନେ ପକେଇ ଦେଲ।
ହଁ। ଆଉ ତମେ ଜାଣିଚ ଯୋଉ ଜଗନ୍ନାଥଙ୍କ ରଥ ର ନାଁ କଣ?
ଜାଣିଥିଲି କିନ୍ତୁ ଏବେ ମୋର ମନେ ନାହିଁ।
ଏଇ ଯୋଉ ନନ୍ଦିଘୋଷ।
ନନ୍ଦିଘୋଷ।
ହୁଁ।
ଆଉ ତା ଘରେ ସମସ୍ତଙ୍କ ଦେହ ପା ଭଲ ନା?
ହଁ ଘରେ ସମସ୍ତ ଙ୍କ ଦେହ ପା ଭଲ।
ଆଉ ତମ ଦେହ ଭଲ ନା?
ହୁଁ।
ଆଉ
ଆଉ ଆଉ ଆ ଆମ ଘରେ ଆ ଯୋଉ ଆଜି ମୁଁ ଫୁଲ ଗୁନ୍ତୁଥିଲି ହେଲା ଯୋଉ ଗୋଟେ ମାଳ କଲି ବହୁତ ସୁନ୍ଦର ଦେଖାଯାଉଚି ସେ ଯୋଉ କଲର ମାନେ ଯୋଉ ଫୁଲ ଗୁରା କଲର କଲେ ଆମେ ଭଲ ଭଲ କଲର ଆଉ ସେଇଗୁଡା ଭଲ ଦେ ଖାଉଚି ଆଉ ତା ଧୀଅରେ ସୋଲ ଆଉ ଗଜରା ଆଉ ଯଉ ଗୋଟେ ହଲଦିଆ ଭାଇପସ୍ ତାକୁ ଦେଲା ବେଳେ ବଢିଆ ଦେଖା ହାଉଛି ଜଣିଚ।
ହଁ ମୁଁ ବି ଆଜି ଗୁନ୍ତୁଥୁଲି।
ତମେ ବି ଆଜି ଗୁନ୍ଥିଥିଲ?
ଆଉ ରାତିକି ବି ଗୁନ୍ଥିବି।
ଭଲ ଆଉ। ଆଛା। ଆଉ ରାତିକି କଣ ରୋଷେଇ ହବ?
ରାତିକି ରୋଷେଇ ହବ ଭାତ ହବ ଡାଲି ହବ। ଆଉ କଣ ହବ ମୁଁ ଜାଣିନି ଆଉ।
ଓ ହୋ। ଆଉ ତମେ କଣ ରୋଷେଇ ଜାଣିଚ କଇଲ?
ମୁଁ ମୁଁ ଫାର୍ଷ୍ଟ ମାନେ ମୁଁ ଫାର୍ଷ୍ଟ ମାନେ ଫାର୍ଷ୍ଟ ମୁଁ ଯୋଉ ରୋଷେଇ କରିଥିଲି।
ହୁଁ।
ଫାଷ୍ଟ୍ ମୁଁ ଚାହା କରିଥିଲି ତାପରେ କଲି ଧୀରେ ଧୀ ଧୀରେ ଧୀରେ ଯୋଉ ମାନେ ଧର ଧୀରେ ଧୀରେ ଯୋଉ ରୋଷେଇ କଲି। ଧୀରେ ଧୀରେ ଧୀରେ ଧୀରେ ମୋର ସବୁ ରୋଷେଇ ବି ଜାଣିଗଲିଣି।
ହଁ ଚା ଫାଷ୍ଟ୍ କେମିତି କରିଥିଲେ ଟିକେ କହିଲ ତମ ତମର ହାତ ରନ୍ଧା। ଫାର୍ଷ୍ଟ ଚା।
ଫାଷ୍ଟ୍ ଫାଷ୍ଟ୍ ପାଣି ନବ। ତାପରେ ଚିନି ଲୁଣ ପକେଇବ। ତାପରେ ଚାପତି ପକେଇବ ତାପରେ ମନେ ନା ଯୋଉ ଧର ଗୁଜୁରାତି ହଉ କିମ୍ବା ଗୋଲମରିଚ ହଉ। ପକେଇବ ଛେଚିକି ତାପରେ ଅଦା ପକେଇବ ଛେଚିକି। ତାପରେ ତେଜପତ୍ର ପକେଇବ। ତାପରେ ଚୁଲି ନେଇକି ବସେଇବ। ତାପରେ ଏଇ ଧୀରେ ଧୀରେ ଧୀରେ ଧୀରେ ସିଏ ଫୁଟିବ। ତାପରେ ତାପରେ ଉଲେଇ ଦବ ଆଉ ହେଇଗଲା ଆଉ। ଚା ଆଉ
ତମକୁ ଚା ପିଇବାକୁ ଭଲ ଲାଗେ?
ମତ ଭଲ ଲାଗେନି। ତମକୁ କଣ ଭଲ ଲାଗେ କିି କରିବାକୁ ରୋଷେଇ?
ମତେ ମୋର ତ ମାନେ ରୋଷେଇ କରିବା ପାଇଁ। ମତେ କରିବା ପାଇଁ ସବୁ ଗଲେ କିନ୍ତୁ ଆମ ଘରେ କୁହନ୍ତି ଯେ କଷା କରେ ଭଲ କରେ କଷା କଷି। ହଁ ତାପରେ ଆ କେତେବେଳେ କଣ ଟିକେ ଅଧିକ ସିଜି ଯାଏ। ଆଉ କେତେବେଳେ ଟିକେ ଭଲରେ ସେ କରେ ଆଉ। ଆମର ଟିକେ ଝୋଲିଆ ରୁହେ ନା ତ ସେଥିପାଇଁ ମୁଁ ଟିକେ ଅଧିକ ପାଣି ଦେଇଦିଏ। ଆଉ ସେଇଆକୁ ଆଉ ଲୁଣ ବି ସେମିତି ମାନେ କେତେବେଳେ ଅଲଣା କରିଦେଇଥିବି କେତେବେଳେ ଠିକ୍ ହେଇଯାଇଥିବ ଆଉ ଦିନେ ଦିନେ ଟିକେ ଲୁଣିଆ ହେଇଯାଏ ଆଉ ଫାଷ୍ଟ ଫାଷ୍ଟ କରୁଛି ନା ହଁ।
କୋଉଠି ପଢୁ଼ଚ ପାଠ?
ମୁଁ ଏବେ ପ୍ଲସ୍ ଥ୍ରୀ କରିଛି ପା। ଆଉ- ଜାଣିଛ ଆଉ ଆମ ହଁ ଆମର ଯୋଉ ଏଇ ରଜ ପର୍ବରେ ଅ କେତେ ମାନେ ଦୋଳି ଲାଗେ କେତେ ମାନେ ଆମର ଏଠି ଚକ୍ରୀ ଦୋଳି ପୁରା ଡଙ୍ଗା ଦୋଳି ଆଉ ପୁରା ପଟା ଦୋଳି ବଡ଼ ଦୋଳି ଲାଗେ ତମ ଆଡ଼େ କଣ ଲାଗେ?
ଆମ ଆଡ଼େ ଲାଗି ସିଡ଼ି ଦୋଳି ଲାଗେ ପଟା ଦୋଳି ଲାଗେ।
ହୁଁ।
ପଟା‌ ଦୋଳି ଲାଗେ ଚକ୍ରି ଦୋଳି ବି ଲାଗେ। ଆ ବହୁତ୍ ମାନେ ଭଲ ବଡ଼ ଆକାର ରେ ହୁଏ।
ହୁଁ। ହଉ। ତମେ କଣ ଖାଇବାକୁ ଭଲ ପାଅ?
ହଁ ଭଲ ମତେ ଭଲ ଲାଗେ ସାଧା ଖାଇବା ବି ଭଲ ଲାଗେ। ପନିର ବେସି ଭଲ ଲାଗେ। ଆଉ ମୋପ ନା କାଇଁକି ବଡ ବଡ ହଉଛି ସେମ ଆଉ ଭଲ ଲାଗେ।
ହୁଁ ଚଲା କ ମତେ ବହୁତ ଭଲ ଲାଗେ। ଚଣା ଦରକାର ସହିତ କୋଉଟା ବେଶୀ ଖାଇଲେ ଭଲ ଲାଗେ କହିଲ?
ଚାବେ ରୁଟି।
ରୁଟି ଆଉ ପୁରୀ ଖାଇବା କୁ ଭଲ ଲାଗେ ନା ଚଣା ତରକରି ସହିତ?
ହଁ ହଁ
ହୁଁ ମତେ ପୁରୀ ଆଉ ଚଣା ତରକାରୀ ଖାଇବାକୁ ବଢିଆ ଲାଗେ
ହୁଁ ହୁଁ ଆଉ ତମକୁ ବୁଟ ତରକାରୀ ଭଲ ଲାଗେ।
ହଁଁ ବୁଟ ତରକାରୀ ତା ସହିତ ପୁରୀ
ଇସ୍ ଭଲ ଆଉ
ବଡିିଆ ଆଉ ତମର ତମର ବାରି ଅଛି ନା
ହଁ
ବାଡ଼ିରେ କି କି ଗଛ ଲଗେଇଛ?
ବାଡ଼ିରେ ଲଗେଇଛି ସଜନା ଗଛ ଲାଗିଛି ହତାରୀ ଗଛ ଲାଗିଛି। ଫୁଲ ଗଛ ଲାଗିଛି। ଆଉ ହଉଛି ଅଁଳା ଗଛ ଲାଗିଛି। ଆଉ ହଉଛି କଦଳୀ ଗଛ ଲାଗିଛି। ଅମୃତଭଣ୍ଡା ଗଛ ଲାଗିଛି ପିଜୁଳି ଗଛ ଲାଗିଛି। ତମ ବାଡିରେ କି ଗଛ ଲାଗିଛି?
ଆମର ଏତେ ବଡ ନୁହଁ ଛୋଟ ବାରିଟେ ତାଦେହରେ ଲଗାହେଇଥିଲା ଯୋଉ ଅମୃତଭଣ୍ଡା ଗଛ ଲାଗିଛି ଲଙ୍କା ଆଉ ବାଇଗଣ ଆଉ ଯୋଉ ବେଶୁଆ ପତ୍ର ଅଛ ଲାଗିଛି ଆଉ କେତେ କେତେବେଳେ କେତେବେଳେ ଯଦି ବୋଇତାଳୁ ଲଗେଇ ଦିଅନ୍ତି। ଆ ତାହାଲେ ବୋଇତାଳୁ ନହେଲେ ଏତିକି ଆଉ ଫୁଲ ଗଛ ଖାଲି କନଆରି ଆଉ ଟଗର। ଏଇଦିଇଟା ଲାଗିଛି।
ହଁ
ଆଉ ମନ୍ଦାର ଗଛ ଲାଗିଛି କିନ୍ତୁ ଅଳ୍ପ ମନ୍ଦାର ଫୁଟଟୁଛି ଆଉ ଯଉ ଆଉ ଗୋଟେ ଧଳା ମନ୍ଦାର ଲାଗିଥିଲା ଆଉ ସେଇଟା ସମସ୍ତେ ମାନେ ଯୋଉ ଆସିବେ ଯେତେବେଳେ ରାତିରୁ ନେବେ ଫୁଲ ସବୁଯାଙ୍କ ଫୁଲ ନେଇଯିବେ ଆମର ବି ଗୋଟେ ବି ରଖିବେନି ଜାଣିଛ ସିଏ ସମସ୍ତେ ନେଇଯାଆନ୍ତି ମାନେ ତମେ ନେଲେ ନେଲ ନେଲ କିନ୍ତୁ ଆମେ ଯେହେତୁ ଗଛ ଲଗେଇଛୁ ଆମେ ଠାକୁର ପୂଜା କରୁଛୁନା ତାହଲେ ବି ଛାଡିବ ନା କିଛି ଫୁଲ ଆମ ପାଇଁ ସେ ଛାଡନ୍ତିନି ସବୁଯାଙ୍କ ନେଇଯାଆନ୍ତି
ହଁ ତମକୁ କଣ କରିବା ପାଇଁ ଭଲ ଲାଗେ
ମାନେ କଉ କୋଉଥିରେ
କାମ
କାମ ମତେ ରୋଷେଇଟା ଭଲ ଲାଗେ ମାନେ ନୂଆ ନୂଆ ଆଇଟମ ବନେଇବି ମୁଁ ବନେଇବି ତାପରେ ଯଦି ଭଲ ନ ହବ ଆଉ ଖାଇବିନି ମନ ଦୁଃଖ କରିକି ଯାଇି କି ବସିବି ତାପରେ ଆମ ଘର ଲୋକ ଆସିବେ କହିବେ ଯାହା ହେଇଛି ହେଇଯାଇଛି ମାନେ ଖାଇବାର ମାନେ ଖାଇବା ପାଇଁ ହିଁ ମାନେ କରିଥିବି କିନ୍ତୁ ଯଦି ଟିକେ କିଛି ଲୁଣିଆ ହୋଇଯାଇଥିବା କି ଟିକେ ଟାଣ ହେଇଯାଇଥିବ, ମାନେ ଖାଇ ହଉଥିବ ଯାହା କରିବି ଖାଇ ହଉ ଥିବ କିନ୍ତୁ ମତେ ଟିକେ ଭଲ ଲାଗେନା କାରଣ ମୁଁ କରିପାରେନା ତାପରେ ତାପରେ ସେ ଲାଷ୍ଟ ଆଡ଼କୁ ଘର ଲୋକ କହିବେ ହଁ ଯାହା ହେଇଚି ହେଇଚି ଫା ଷ୍ଟ ଥର କରୁଚୁ ଆଉ।
ଓହୋ ତମକୁ ଖେଳିବା ପାଇଁ ଭଲ ଲାଗେ?
ହଁ ଖେଳିବାକୁ ଭଲ ଲାଗେ।
କଣ ଖେଳିବାକୁ ଭଲ ଲାଗେ?
ଏବେ ତ ଯେହେତୁ ମୁଁ ବଡ ହେଲିଣି ତ ଅ ଆଉ ଯାଉନି, ତଥାପି ଏଇଠି ଆମ ଘର ପାଖରେ ଯେ ଛୁଆ ଖେଳୁଛନ୍ତି! ତାଙ୍କ ସାଙ୍ଗରେ ଯାଇ କ୍ରିକେଟ ଖେଲିଦ ତା ସହିତ ଆଉ ଆଗରୁ ଆମେ ଯେତେବେଳେ ଛୋଟ ହେଇଥିଲୁ, ଆମେ ଖେଳୁଥିଲୁ ଅ ଅ ବାଡି ଡିଆଁ ଡିଇଁ ଗୋ ଡାଗୋଡି ଆଉ ଯୋଉ ଖେଳୁଥିଲୁ କିତୀ କିତି ଆଉ ଆଳୁ ଯୋ ଅଦା ଆଳୁ ବାଇଗଣ ପିଆଜ ରସୁଣ ଖେଳିଥିଲୁ, ଆଉ ଖେଳିଥିଲୁ ରଜାବତୀ ଖେଳିଥିଲୁ। ଲୁଚକାଳି ଖେଳୁଥିଲୁ, ଏମିତି କେତେ ଖେଳିଥିଲୁ। ଏ ଯୋଉ ଆଉ ବାସ୍କେଟ ବଲ୍ ଖେଳନ୍ତିନି ବାସ୍କେଟ ବଲ ବି ଖେଳୁଥିଲୁ। ତମେ କି ଖି କି କି ଖେଳ ଖେଲିଚ?
ମୁଁ ଫାଷ୍ଟ ହେଇ ଧୋ ମାନେ ଦଉଡିବା ପାଇଁ ଭଲ ଲାଗେ। ତାପରେ ଯଉ ରେ କବାଡି ବି ଭଲ ଲାଗେ ଖେଳିବା ପାଇଁ। ତାପରେ ବ୍ୟାଡ ମିଟନ ବି ଭଲ ଲାଗେ ଖେଳିବା ପାଇଁ।
ହୁଁ।
ଆଉ ହଉଚି ଖୋ ଖୋ ବି ଭଲ ଲାଗେ।
ଆମେ ଯେତେବେଳେ ସ୍କୁଲରେ ପଥିଲୁ ସେତେବେଳେ ଆମେ ଖେଳୁଥିଲୁ ଖୋ ଖୋ
ଖୋ ଖୋ ଟା ତ ଭଲ ଲାଗେ ନା ଖେଳିବା ପାଇଁ ଯାହାବି ହେଲେ ସ୍କୁଲ ସାଙ୍ଗ ମାନଙ୍କ ସହିତ ବହୁତ ମୁଁ ଖେଳିଚି। ବହୁତ ବି ମଜା ହଏ।
ହଁ ଥରେ ମୁଁ ଦୌଡଥିଲି ମାନେ ଧୋ ସ୍କୁଲ୍ ସ୍କୁଲରେ ଦୌଡ଼ା ସବୁ ବୋଲି ଯୋଉ ଖେଳ ହୁଏ ନା ସ୍କୁଲ ରେ। ସେ ଯୋଉ ଧଉଡା କମ୍ପିଟିସନ ରେ ଭାଗ ନେମି ବୋଲି ଧଉ ତୁଲୀ ଏକା ଥରେ ପକେଇଲି ମାନେ ଆନ ଠୁ ଦି ଆଣ୍ଠୁ ପୁରା ନଥିଲା ହାତ ଆଉ କହୁଣୀ ପୁରା ନଥିଲା। କିଛି ନଥିଲା ପୁରା ଲାଷ୍ଟ ବେଳୁକୁ ମାନେ ସବୁ ଛିଣ୍ଡିଗଲା। ପୁରା ରକ୍ତ ମାନେ ବୋଇଲା ତାପ ମେଡ଼ିକାଲ ଗଲି। ତାପରେ ଅ ଯୋଉ ଡାକ୍ତର ଇଞଜେକ୍ସନ ଦେଲେ, ତାପରେ ଆଉ ଚାଲି ପାରିଲିନି। ଟେକିକି ନେଲେ।
ମୁଁ ବି ଥରେ ସେମିତି ଖେଳୁଥିଲି ମୋ ଗୋଡ ପୁରା ମୋଡି ହେଇଗଲା, ନଖ ପୁରା ଖଣ୍ଡିଆ ହେଇଗଲା। ମୁ ପୁରା ବହୁତ ମାନେ ଏତେ କଷ୍ଟ ହେଇଲା ଯେ କୁହନା।
ହୁଁ।
ଧୌଡା ଧୌଡି ଖେଳ ହିଁ ତ ସେଇଏ ନା।
ହୁଁ।
ଆଉ ଘରେ ସମସ୍ତଙ୍କର ଭଲ ନା।
ହଁ।
ତମ ଘରେ ମାନେ ଫ୍ୟାମିଲି ମାନେ କଣ, ବଡ ଫ୍ୟାମିଲି ନା ଛୋଟ ଫାମିଲି?
ଆମର ମାନେ ବଡ ଫ୍ୟାମିଲି। କିନ୍ତୁ ମାନେ ମୋ ବଡବାପା ହରିକା କୁ ନେଇକି ବଡ ଫ୍ୟାମିଲ। କିନ୍ତୁ ଆମର ଗୋଟେ ଛୋଟ ଫ୍ୟାମିଲି। ସେମାନେ ତାଙ୍କ ଫ୍ୟାମିଲୀ ଦେଖୁଚନ୍ତି ଆମେ ଆମ ଫ୍ୟାମିଲୀ ଦେଖ
ହୁଁ ତମ ଫ୍ୟାମିଲି କେତେ ଜଣ ଅଛନ୍ତି?
ଆମ ବି ତିନ ଜଣ।
ତମେ ତମ ବାପା, ତମେ ତମ ମା ନାହିଁ କି?
ହୁଁ। ନାଉ ସନ୍ଧ୍ୟା ବେଳେ କିଛି ଖାଇନ?
ଆ ସନ୍ଧ୍ୟାବେେଳେ ଖାଇ ଖାଇନି କିଛି। ଆଉ।